ଲୋ।
କଁ କରୁଚନ୍ତି? ଜୟ ଜଗନ୍ନାଥ୍ ବସିଚ। ମୁଁ ବି ବସିଚି।
ହାଲୋ।
ଆଉ କଁ ଖାଇତିଲ?
ହାଲୋ।
ଏଲୋ।
ହଁ ଆପଣ କଁ କରୁଚ଼ନ୍ତି?
ମୁଁ ବସିଚି ତମେ?
ମୁଁ ବି ସେଇ ବସିଚି।
ଆଉ।
ଆଉ ମୁଁ ଛତୁଆ ଖାଇଥିଲି ଆପଣ କଁ ଖାଇଥିଲେ?
ହଁ ଭିସ୍କୁଟ୍ ଚା।
ଅଁ ହ ଆପଣ କୋଉଟାର?
ଆମ ଏଇ ଯୋଉ ଜଗତପୁର ତମେ?
ଜଗତପୁର୍
ଜଗତପୁର୍ ତମେ।
ମୁଁ ହୋଉଛି ଖୋର୍ଦ୍ଧା ଖୋ ଖୋର୍ଦ୍ଧାରେ ରହୁଛି।
ଅହ ତମ ଘର କୋଉଠି ଖୋର୍ଦ୍ଧା।
ହଁ।
ହଁ ଆଉ ଏବେ ପଢାପଢି କଣ ଚାଲିଛି ତମର?
ପିଜି।
ବିଜି ମୂଳରୁ ତ ସେଇଆ।
ଆପଣଙ୍କର ପିଜି ଚାଲିଚି?
ହୁଁ ଏଇ ବର୍ଷ କରିବି ପିଜି।
ଅଉ ଏ ବର୍ଷ ପିଜି କରିବି।
ଆଉ ତମେ ଘରେ ମୋ ମାମା ମୁଁ।
ହୁଁ ହୁଁ ଆଚ୍ଛା।
ଆଉ ତମ ଘରେ
ଆମ ଘରେ ବାବା ଭାଇ ମମି ମୁଁ।
ହଁ ହଁ ଆଉ ତୁମର ଗ୍ରାଜୁଏସନ୍ କେବେ ସରିଲା?
ମୋର ଗ୍ରାଜୁଏସନ୍‌ ସରିଲା ଦି ହଜାର୍ କୋଡିଏରେ।
ଦି ହଜାରେ କୋଡିଏରେ ମୁଁ ତମ ଠାରୁ ବହୁତ ବଡ଼।
ହଁ।
ହୁଁ ହୁଁ।
ତମର ଏବେ ସରିଚି?
ହଁ ମୋର ଏଇ ବର୍ଷ ଲାଷ୍ଟ।
ଉଁ ହୁଁ। କୋଉଠି ପଢୁଥିଲ ମାନେ କୋଉଠି କରୁଥିଲ ଉଁ ପ୍ଲସ୍ ଥ୍ରୀ?
ଏଇ ଜଗତପୁରୁ ଜଗତପୁରୁ।
ହୁଁ।
ଜଗତପପୁର୍ ଜାଣିଚ ନା?
ଜଗତପୁରୁ ନା। କଟକ ଜଗତପୁରୁ ଶୁଣିଛି ହଁ କଟକ ଜଗତପୁରୁ ଶୁଣିଛି। ଆଚ୍ଛା କଟକରେ ତ କେତେ କଣ ଜାଗା ଅଛି ବୁଲିବା ପାଇଁ ନା? ତମ ନରାଜ ଟା ବହୁତ ସୁନ୍ଦର ତମ ନରାଜ ଟା ବହୁତ ସୁନ୍ଦର ବୁଲିବା ପାଇଁ।
ଆହା। ଆଉ
କେବେ କେବେ ଡାକ ଅରାଜ ଆଡେ ଯିବା ବୁଲିବାକୁ।
ତମେ ଆସୁନ ମୁଁ କଣ ଡାକିବି କଣ ତମେ ଛାଇଏଁ ଆସିକି କଲ୍ କରିବ,।
ଆଚ୍ଛା ହୋଉ ଯିବି ଆଉ ଥରେ ଗଲେ ତ ମାନେ କଣ କୁହନ୍ତି ଥରେ ଗଲେ ସବୁବେଳେ ଯିବାକୁ ମନେ ରହ ମନେ ପଡିବ? ଉଁମ୍। ଆଉ ତମ କଟକ ବିଷୟରେ କିଛି କହୁନ?
ମୁଁ କଟକ ଭିତରେ କଣ କହିବି କଟକ ମୁଁ ଜଗତପୁରୁରେ ରହୁଛି ଆମ ଘରେ ରହିଲେ ଏ ଫୋଟୋ ଯାଜପୁର ଯାଜପୁର ତ ଜାଣିଥିବ। ସେଇଠି ତ ଭଲ ଭଲ ଜାଗା ଅଛି କୁଶୁମା ପୋଖରୀ ତାପରେ ଉଦୟଗିରି। ରତ୍ନାଗିରି ଏହା ସବୁ ବୁଲିବା ପାଇଁ।
ରତ୍ନଗିରି ଯାଇଛ ବୁଲିବାକୁ ତମେ?
ରତ୍ନଗିରି ବା ଆମ ଘର ପାଖରେ ପାଞ୍ଚ କିଲୋ ପାଞ୍ଚ ଛଅ କିଲୋ ମିଟର ହେବ,। ଉଦୟଗିରି ଆମ ଘରରୁ ଦି ତିନି କିଲୋମିଟର ହବ।
ତାହେଲେ ତମେ ପୁରା ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ଭର୍ତ୍ତି ହେଇକି ଅଛ ନା?
ହଁ ସେଇଟା ଆମ ମାନେ ଆମ ଡିଷ୍ଟରେ ଯାଉଛି ସେଇଟା ଉଦୟଗିରି।
ଅହ।
ଆଉ ତମ ସିଆଡେ କଣ ଅଛି ଭଲ ଭଲ ଜାଗା ବୁଲିବା
ଆମର କଣ ଖୋର୍ଦ୍ଧାରେ ବରୁଣେଇ ଭୁବନେଶ୍ଵରରେ ଅଛି ଆମର ଖୋର୍ଦ୍ଧା ଡିସ ଦିଇଟା ଯାଉଛି ମନ୍ଦିର ମାଳିନୀ ସହର ଗଳି ଗଳିରେ ମନ୍ଦିର।
ସବୁଆଡେ ତ ମନ୍ଦିର ଭୁବନେଶ୍ୱରରେ ତ ପ୍ରବଳ ଜାଗାରେ ମନ୍ଦିର।
ଭୁବନେଶ୍ଵରରେ ଗଳି ଗଳିରେ ମନ୍ଦିର ତାପରେ ଏ ଖାଇବା ପିଇବା ତ ଜାଣିଛ।
ସିଇଆଡେ ତ ରେଟ୍ ରେଟ୍ ସବୁ ରେଟ୍।
ସବୁ ରେଟ୍ ନାଇଁ ଆଜିକୁନା ଆଗରୁ ବହୁତ ଭଲ ଖାଇବା ଥିଲା ମାନେ କଣ ଲୋକମାନେ ଚାଷ କରୁଥିଲେ ନିଜେ ଅ ନିଜକୁ ନିଜେ ଚାଷ କରୁଥିଲେ ସେ ଖାଇବାର ପୁଷ୍ଟି ସାର ବହୁତ ରହୁଥିଲା ବୋଟ୍ ଏବେ ସବୁ ମାନେ ଯୋଉ ପଡୁଛି ହଁ ଔଷଧ ହଁ ମେଡିସିନ ମାନେ ଖାଲି ପରିବା ବି ନୁହଁ ଏମିତିରେ ତମେ ମାଛ ମାଂସ ଉପରେ ବି ଧର ସେସବୁ ଖାଇରେ ବି ରୋଗ ହବନି ବୋଲି କିଛି ମାନେ ନାହିଁ।
ଇଏ କକୁହନି କୁକୁଡାକୁ ଇଞ୍ଜେକ୍ସନ ଦିଆ ହେଇକି ବଡ଼ କରିଦଉଛନ୍ତି।
ହୁଁ ବଡ଼ କରି ଦଉଛନ୍ତି।
ଆଉ ଏମିତି ବି ଦେଖିବ ଗୋଟେ ବର୍ଷା ତ ଖାଲି ଏମିତି ଝିପି ଝିପି ହେଇ ହେଇକି ରହୁଛି ଆଉ କେମିତି ହବ।
ହଁ। ଆଉ ତମେ କଣ କର?
କଣ କରିବି ବସିଛି ପଢ଼ା ସହିତ କିଛି ନାହିଁ କଣ କରିବି ପଢ଼ା କଣ ପାଠ ପଢ଼ୁଛି କମ୍ପ୍ୟୁଟର ଯାଉଛି।
ହୁଁ ଆଜିିକାଲି ତ କମ୍ପ୍ୟୁଟର ଶିଖିବା ବି ନିହାତି ଦରକାର ନା ସବୁଠି କମ୍ପ୍ୟୁଟର ଉପରେ ଚାଲିଲାଣି ମାନେ ଦୁ ଦେଖିବ ଲୋକମାନେ ଲୋପ ପାଇଯିବେ କିନ୍ତୁ ବିଜ୍ଞାନ ଆଗକୁ
କମ୍ପ୍ୟୁଟର ହଁ ହଁ ଏଇଟା ସତକଥା ତମେ କମ୍ପ୍ୟୁଟର ସରିଲାଣି ତମ କୋର୍ସ?
ହୁଁ ହୁଁ ମୋର ପି ଜି ଡି ସି ଏ ସରିଛି ଟାଲି ସରିଛି। ଖଟୋ ସବୁ ଛାଡୁଛି ଚିଏ ଡି ଏ ମନେ ଛାଡୁଛି।
ପି ଜି ଡ଼ି ସି ମୁଁ ଏବେ ଜମା ଦି ମାସ ହବ ଯାଇଛି।
ହୁଁ ନାଇ ଶିଖିବା ନିହାତି ଦରକାର କାହିଁକି ନା ପ୍ରତି ପ୍ରତିଟି ଜିନିଷରେ କମ୍ପ୍ୟୁଟର ରହିବେ ନିହାତି ତି କଣ ଆବଶ୍ୟକତା ରହିଛି ତା
ସବୁ କାଲି କମ୍ପ୍ୟୁଟର।
କମ୍ପ୍ୟୁଟର ସବୁ ଜିନିଷରେ କମ୍ପ୍ୟୁଟର ଦରକାର ଆଉ ଶିଖିବା ନିହାତି
ଆଉ ଆଜି ରୋଷେଇ କଣ ହବ ତମର?
ଆଜି ତ ବୁଧବାର ନିହାତି ଭାବରେ ଆମର ଘରେ କଣ କହନ୍ତି ତାକୁ ହଁ ଆଇଁଷ ହନି ନିରାମିଷ ର ପ୍ରଶ୍ନ ନାହିଁ ଆଉ ତମର?
ଆମର ମୋ ଦାଦା ନାହାନ୍ତି ଆସିଲେ ଯାଇକି ଆଣିବେ ଚିକେନ୍ ଆଉ।
ଚିକେନ୍ ଆସିବ ଆଜି ତମର?
ଇମ୍ ଭାଅ
ହେଲା ଆଉ।
ହଁ। ଆଉ ତମେ କେବେ ଆସିଥିଲ ଆଗେ ଉଁ। ମୁଁ କହିଲି ତମେ କେବେ ଆସୁନା କଟକ ବୁଲିବାକୁ?
କଟକ ବୁଲିବାକୁ ଯିବି ତମ କଟକ ରେ ବାଲିଯାତ୍ରା ହୁଏ ନା ବାଲିଯାତ୍ରା ବିଷୟରେ କିଛି କହୁନ ଶୁଣିଆ। ମୁଁ ବି ଠିକ୍ ସେ ଜାଣିନି ବାଲିଯାତ୍ରା ଉପରେ।
ନାଲି ଯାତ୍ରାରେ କଣ ସମସ୍ତେ ଆସନ୍ତି ଜଉ ସେଲିିବେତି ଗୋଡ଼ା ଆସନ୍ତି ସେଠି ମାନେ ସବୁ ଜିନିଷ ମାନେ ବାଲିଯାତ୍ରରେ କଣ ବହୁତ୍ ରେଟ୍। ଛାଡ ଗୋଟେ ବି କଲଚର୍ ଯଉଟା ପାଞ୍ଚ ଟଙ୍କା
କେରେ କୁହନ୍ତି ନା।
ହଁ। ସେଠି ଯୋଉ ବୋଇତ ବନ୍ଦାଣ ହୁଏ ସେ ବାଲିଯାତ୍ରାଟା କେଉଁ ଠା କାର୍ତ୍ତିକ ମାସରେ ହୁଏ ବୋଇତ ବନ୍ଦାଣ ଯୋଉ ହୁଏ ଏଠି।
ହୁଁ ବନ୍ଦାଣ ଉତ୍ସବ ହୁଏ କାହିଁକି ନା ସାଧବ। ପୁଅ ମାନେ ଯାଆନ୍ତି ବାଣିଜ୍ୟ କରିବା ପାଇଁ ସେଥିପାଇଁ ନା। ଆଚ୍ଛା କୋଉ ନଦୀ କୂଳରେ ହୁଏ।
ଏଇଟା ପା ଏଇଟା କୋଉ ନଦି କୂଳରେ ହୁଏ ମୁଁ ଜାଣିନି ଭଲ ସେ।
ଆରେ ଓଭିଏସଲି କଟକରେ ତ ମହାନଦୀ ନା। କଟ କଟକରେ ତ ମହାନଦୀ ନା ମହାନଦୀ। ମହାନଦୀ କୂଳ ରେ ଯୋଉ ବାଲି ଉପରେ ସେଠି ଯାତ୍ରା ହୁଏ। ବହୁତ ପ୍ରକାରର କଣ ଜିନିଷ ପତ୍ର ବିକ୍ରି ହୁଏ ଆଉ।
ସେଇଠ ବି ଷ୍ଟଲ ପଡେ ନୁଗା ଷ୍ଟଲ।
ହଁ।
ଲୁଗା ଷ୍ଟଲ ତାପରେ ଡ୍ରେସ ସବୁ ସମ୍ବଲପୂରୀ।
ମତେ ବେଶୀ ବଢିଆ ଲାଗେ କଣ ମାନେ ଓଡିଶାର ଯୋଉ କ କଣ କଳା କୃର୍ତି ସେ ଯୋଉ। ଅଁ ବୋଇତ ସେ ଯୋଉ ଆଗେରେ ଯୋଉ ହେଇଥିବ ସଜା ହେଇଥିବ ହୁଁ। ସୁନ୍ଦର ଲାଗେ। କି ସେ ଯୋଉ କଣ ଯାଉଥିବେ ସାଧବ ପୁଅ ମାନେ ସେ ଯୋଉ। ଫଟୋ ଫଟ ସବୁ ସେ ଯୋଉ କରିନଥିବେ କି। ବଢିଆ ଲାଗେ ନା ସାଜାସଜି ବହୁତ ମାତ୍ରରେ ବି
ତାପରେ କଣ କୁହନି ଏଇ ଯୋଉ। ଅକ୍ଷର ସବୁ ମାନେ ଅ, ଆ ଏଇ ଯୋଉ ସବୁ ଅକ୍ଷର ସବୁ ସେଠି ଇଏ ଥିବ।
ହଁ ଆମର ଯୋଉ ମାନେ କଣ କୁହନ୍ତି କହିଲ ଆମ୍ ଆମର ଯେଉ ସଂସ୍କୃତି ଅଛି ପରମ୍ପରା ଅଛି ସେଇଟା ଯେମିତି ଲୋପ ପାଇବନି ସେ ଥିପାଇଁ ଆମର।
ତାର ସେଟାପୁଣି କାତ କତ୍ତିକ ମାସରେ ସେ ସଜଡ଼ା ହୁଏ ବାଲା ଯାତ୍ରା।
ହୁଁ ବାଲିଯାତ୍ରା ସେଥିପାଇଁ। ଯା ହଉ ମାନେ ବଡ ବଡ ଲୋକମାନଙ୍କ ଙ୍କୁ ମାନେ କଣ କୁହାଯିବ ମାନେ ଆମେ କିଛି ଜାଣିବା ପାଇଁ ସେମାନେ ଯା ହଉ ଆମ ପାଇଁ କିଛି ଗୋଟେ ମାନେ କଣ। ପ ପ୍ରଥା ଟାକୁ କ କରି ଆସିଛନ୍ତି।
ହଁ ମୁଁ ତ କେବେ ବି ଯାଇନଥିଲି ଏଇ ବର୍ଷ ଯାଇଥିଲି। ତମେ କେବେ ଆସିଚ?
ବାାଲିଯାତ୍ରା ମୁଁ କେବେ ଯାଇନି ମୁଁ ଖାଲି ଶୁଣିଛି ସମସ୍ତେୁ ବହୁତ ଗହଳି ହୁଏ। ଚୋରି ହବାର ସମ୍ଭାବନା ଥାଏ ହଁ ସେଥି
ରି ବି ହୁଏ।
ସେଥିପାଇଁ ମୁଁ କେବେ ଯାଇନି। ତାହାପରେ ତ ତମର ବାଲିଯାତ ତ୍ରା ବାଲିଯାତ୍ରା ବି ଯେମିତି ଛାଡ ଦଶହରା ତ କଣ କଟକରେ କୁହନ୍ତି। ଚାନ୍ଦି ମେଢର ହୁଏ ନା।
ଚାନ୍ଦି ମେଢ ରେ ହୁଏ ହଁ ମୁଁ କଟକ ରେ ଦଶରା ରେ ମେଢ କେବେ ଦେଖିନି।
ଦେଖିନ।
ନାଇଁ ମୁଁ ତ ଏଇ ବ ଦି ବର୍ଷ ହବ ଆସିଛି। କିନ୍ତୁ କଟକ ଦଶହରା ମେଢ଼ ସବୁ ଦେଖିନି।
ହୁଁ କିନ୍ତୁ ଭଲ ଲାଗେ କଟକ ର କୁହନ୍ତି। ମାନେ ଯେମିତି ଭୁବନେଶ୍ଵରରେ ସଜାସଜରେ ସୁନ୍ଦର ଲାଗେ କଟକ ରେ ସେମିତି ମେଢ ଦେଖିବାକୁ ସୁନ୍ଦର ଲାଗେ ଚାନ୍ଦି। ସୁନା ସବୁ ଏମିତିରେ ସଜା ହଏ ହୁଁ। ହୁଁ।
ଆଉ।
ଆଉ ଘରେ ସବୁ କଣ କରନ୍ତି ମା କଣ କରନ୍ତି ତମର?
ସିଏ କଣ ସେ ତ ଘରେ ରୋଷେଇ କରିବ କଣ କରିବ?
ଆଚ୍ଛା ହାଉସୱାଇଫ୍ ନା?
ହୁଁ।
ହୁଁ ଆଉ ତମକୁ କଣ ରୋଷେଇ ଆସିଛି ନା ଆସିନି ଖା
ମତେ କିଛି ରୋଷେଇ ଆସେନା କିଛି କିଛି
ତମେ ଖାଲି ଖାଅ।
ହଁ।
ହଉ ଭଲ ସେଇଟା ବି ଗୋଟେ କଳା ଜାଣିଚ ନା ନାଇଁ ଜଣେ ଯଦି ଭଲ ବନେଇ ପାରୁଛି ଜଣେ ବି ଖାଇବା ପାଇଁ ବି ଗୋଟେ ପିଲା ଥିବା ଦରକାର କି ଜଣେ ଯେମତି ଭଲ ଶାନ୍ତି ମନରେ ଖାଇପାରିବ।
ମୋ ମାମା ଭଲ ରୋଷେଇ କରେ।
ଆ ହଁ ମା ମାନେ ତ ବଢିଆ ରୋଷେଇ କରନ୍ତି ସେମାନେ ସନ୍ତୁଳା କଲେ ବି ଖାଇବା ମାନେ
ସମେସ୍ତେ ମୋ ମାମା ହାତ ରନ୍ଧା ସମସ୍ତିଙ୍କୁ ଭଲ ଲାଗେ।
ହଁ। ଯାହା ହଉ କଟକ ଗୋଟେ ଏତେ ବଡ ରାଜଧାନୀ ଆଉ ଆଗରୁ ଥିଲା ଏବେ ତ ଚେଞ ହେଇକି ଭୁବନେଶ୍ୱର ହେଇଯାଇଛି ହୁଁ କଟକ ଏଥିରେ ତମେ ଅଛ ବହୁ ଜିନିଷ ଜାଣିବାକୁ ପାଇବ ଆମର ରେଭେନ୍ସା ଅଛି ରେଭେନ୍ସା ୟୁନିଭର୍ସି ଫ୍ରି ଏତେ ବଡ ଟା ଷ୍ଟାଡିୟମ ଅଛି ଷ୍ଟାଡିୟମ ପାଖରେ ଗୋଟେ ଚାହା ମିଳେ ସେ ପୁରା ଘରୋଇ ଚାହା ଭଳିଆ ଲାଗେ ସେ ଜଣେ ଭାଇନା ଦିଅନ୍ତି।
ଓ ଓହୋ। ଆଉ କଣ କହ? ଆଉ କଣ ଖବର? ଏମତି ଆ ଆଉ ଫୁଣି ତମେ କଲ କରିବ?
ହଁ, ହଁ ନିଶ୍ଚୟ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା।
ହଉ ରଖୁଛି। ହଉ ରଖୁଚି।